ହୁଁ ଆକାଶ ସୋଇଲୁନି?
ନାଇଁ ବା ଶୋଇବି ଆଉ କଣ?
ଆଉ କଣ କହୁଥିଲୁ କଣ ବାଲିପୁରୀ ଦେଲା ନା କଣ?
ଆରେ ଭାଇ କଣ କହିଲୁ ମୋତେ ରାତିରେ ପାଣି ପୁରେଇଥିଲି। ପାଣି ପରେଇଥିରେ ସକାଳ ବିଲକୁ ଅଧା ପାଣିରୁ ବାଲି ହେଇଯାଇଛି।
ନାଁ ବୁତଲ ଧୋଇଲୁଥିଲିଲୁ ନାଇ କଣ
ନା ବୋତବେ ଦେିଆ ଖୁଆ ହେଇଥିଲା ଭାଇ ଆରି ହେଇ ଥିଲା
ଆଉ କଣ?
ସକାଳ ଉଠିଲ ଖୁଣୁ ମାଟିଆ ହେଇଛି ପାଣି।
ସେମିତି କିମିତି ହେଇଯିବ ମାଟି ଆ ଯେ?
କ କରିବି ମୁଁ କେମିତି ଯାଇଲି?
ସଧ୍ୟା କଣ ନାାଇ ପ ହ ମାଟି ଫଟେ ସେମିତି କଣଟେ ହବ
ତମର ଯୋଉ ଗୋଟେ ସାଙ୍ଗ ହଉଛନ୍ତି କଣ ଅମୁଲୁ ପ୍ରଧାନ। ସେ ଜାଣିଥିବେ ତାଙ୍କୁ ଟିକେ ପଚାରିବ?
ନାହିଁ ସେ ଛୁଆ ଟା ଏକା ଶୋଉଛି ଏ କଥା ଶୁଣିକି ଡରିବ। ହ ହୁଁ କଣ ବାଲି ଫାଲି ପୁରେଇଦଉଛି ପାଣି ଆଉ ସେ ପିଇବା ଭୁଲିଯିବ।
ନା ଭାଇ ଆମେ ତ ପୁରେଇନୁ ମନକୁ ମନ କଣ ପଡିଯାଇଛି ନାଲି।
ନାଲି ପଡି ଯାଇଛି?
ମାନେ ମାଟିଆ ପାଣି ଆଉ।
ସେ ତମ ପାଣି ରେ କଣ ଗୋଟେ ଡିଫେକ୍ଟ ଥିବ।
କ ଗୋଟେଏ ବୋତଲ ହେବ?
ହୁଁ ଆମ ଗା ଗା ହୁଁ କ ଗୋଟେଏ ବୋତଲ ଏମିତି ହେବ? ମାନେ କ ଗୋଟେ ହେଇଯାଇଛି ଆଉ। ସେ କିଛି ନୁହିଁ ତମେ ଉ ତମେ ତ ଜାଣିଥିବା ଯଦି ପଚାରୁଥିବେ ଆଉ। ହୁଁ ହୁଁ। କଣ ଖାଇ ସାଇଲ? ହଁ ଆମ ଖିଆ ପିଆ ସାଇଲାନି ଘରେ ସବୁ ଶୋଇଲେଣି। ଆଉ ଆଜି ଦରମା ଟା ଆଇଛି ଯେ ମନଟା ଟିକେ ଖୁସି ନାଗୁଛି।
ଦରମା ଆଇଛି ତାହେଲେ ନା?
ହଁ ବା ସେ ଦିଟା ଖୁସି ନାଗୁଛି।
ଆମକୁ କିଛି ଦଉନାହାନ୍ତି ସିଏ ଆଉ ତମ କଣ ଜଲ୍ଦୀ ପଠେଇ ଦଉଛନ୍ତି।
ହୁଁଁ ନାଉ ତମକୁ ଦେଉନାହାନ୍ତି? ନାଇଁ ଆ ଏ କୁନଟାକୁ କି କୁନ ଟାକୁ କିଏ ଆଡ କରିଦେଇଛି ସେ ତାର ଗୋଟେ ଚଲେଇଛି ତାର ଗୋଟେ ସେପଟିଆ। ତାକୁ ଯିଏ ଡା କୁଛି ସେ ସେପଟେ ପଳଉଛି। ହେଲା ମାନେ କିଏ କହୁଛି ଆରେ ଶୁଣ ଶୁଣୁ ଇଏ କହୁଛି ଆରେ ମୁଁ ଫାଙ୍କା ଅଛି ନା ମୁଁ ବି ଫାଙ୍କା ଅଛି।
ଏ ଆ।
ମାନେ ତାର କିଛି ନାହିଁ ସେଇ ମାନେ ଚୁପଚାପ ବଇଛି। ଇରେ ଏମିତି ତ ସମସ୍ତେ ଆମର ତନୁ ଠାକୁର ବୋଲି ଗୋଟେ ଅଛି ସେ ଟୋଟାଲ ଗ୍ରୁପ ରେ ଯେ ତେ ପିଲା ସମସ୍ତଙ୍କୁ ମେସେଜ କରୁଛି ଆରେ କିଏ ଫାଙ୍କା ଅଛ ଫାଙ୍କା ଅଛ ଆରେ କିଏ ଫାଙ୍କା ଅଛ। ଭାଇ କେହି ତାକୁ କିଛି ରୃପୟା ଦଉନାହାନ୍ତି ମୋର ଯୋଡିଆ ଆକାଉଣ୍ଟ କୁନ ଭାଇ ପୁରା ଅଛନ୍ତି ଲୋୟାଲ ଅଛନ୍ତି। ଆ ମତେ ଏଇନା ମେସେଜ କରିଥିଲେ। ମେସେଜେ ମୋ ହଁ କଣ କହିଲା ବସରେ ଯିବାକୁ କହିଛି
ହଁ।
ହଁ ମତେ ବି ସେୟା କହୁଛି କହୁଛି ଚାଲେ ବସ ରେ ଚାଲେ କାଲି କଣ ସିଦ୍ଧାନ୍ତ ଯିବ ଡ୍ରାଇଭିଂ ଲାଇସେନ୍ସ ପାଇଁ।
ମତେ ବି ସେୟା କହୁଛି। ଆ କଣ ପନ୍ଦର ମିନିଟ୍ ଲାଗିବ ସିଧାର୍ଥକୁ।
ଆଁ ବସରେ କିଏ ଯିବ, ମୁ ବି ସେୟା କହୁଛି।
କୁନୁ ଭାଇ ତ ବୁଝିବାକୁ ନାଁ ଧରୁନାହାନ୍ତି ଆଉ।
ଲ୍ଣିଙ୍ଗ ଟା କୋଉଠି ଦବାକୁ ଯିବୁ?
ଆମର ଯୋଉଠି ନମ୍ ଯୋଉ ୱାର ଯୋଉଠି ଦେଇଥିବ ସେ ପକେଇଥିବ
ହୁଁ ହୁଁ।
ସେଇଠି ଯିବ ଆଉ।
ମାନେ ଦେଖିବାକୁ ଗଲେ ତ ମୁଁ ତ ଦେଖିବାକୁ ଗଲେ ଆ ଗୋଟିଏ ସେଣ୍ଟର ଗୋଟେ ଗ୍ରାମ ରହିଲା ଏହି ପାହାଳ ରେ। ଗୋଟେ ମଞ୍ଚେସ୍ୱର ଆଉ କାଇଁରେ ଆଉ କିଛି ତ ନାଇଁ।
ଏଇଠି କୋଉଠି ମଞ୍ଚେସ୍ୱର ଯିବ ବୋଧେ।
ମଞ୍ଚେସ୍ୱର ଯିବ ନା।
ଆବେ ଲର୍ନିଙ୍ଗ ପାଇଁ ହେଲେ ଏଇଠି ଦେଇଦବ ଯୋଉଟା ଗାଡି ଟେଷ୍ଟ ପାଇଁ ହେଲେ ଯିବାକୁ ପଡିବ ନା ଆଉ।
ହୁଁ ହୁଁ ହୁଁ ହୁଁ। ଆରେ ସେଇ ବା ଗୋଟେ ତୋତେ ଗୋଟେ ଫର୍ମ ବୋଧେ ପଠେଇଥିଲି ସେ ଫର୍ମ ଭରିଲୁ?
ଫର୍ମ ହଁ ଭରିଛି ମତେ ପତେ ଦେ ତମେ କାଲି ତମ ଘର ପାଖକୁ ଯିବି।
ହୁଁଁ ହୁଁ।
ଏ ବତେଇଦବ ଆଉ।
ରେ ତୁ ଯେମିତି ଆ ଏଇ କରୁନୁ ତୋର ତିରିଶ୍ ଟଙ୍କା ନେଲା ସେ ତ କଣ ଏମିତି କମ୍ପୁଟର ୱାର୍ଡରେ କଲା। ମୁଁ ଭାବୁଛି ମୋରତ କମ୍ପୁଟର ଅଛି ମୁଁ ଭାବଛି କମ୍ପ୍ୟଟର ଏଡ଼ିଟିଂ କରିକି ଫୋନ୍ କୁ ଛାଡ଼ି ଦେବି କଣ କହୁଛୁ?
ହଁ ଏଇଟା ବି ଭଲ କଥା।
ହଁ ବେକାରରେ ତର ତିରିଶ ଟଙ୍କା କିଏ ଲସ୍ କରି ବସିଛି ସେ ତ ଗୋଟେ ଜିନିଷ ଖାଲି ଏଡିଟିଂ କରୁଛି।
ମୋର ତ ମୋ ସାଙ୍ଗ ପଠେଇଦେଲେ ସବୁ ଜାଗା ମୁଁ ଖାଲି ମୋ ନାଁ ଚେଞ୍ଜ କରି ଦେଇ ଦେଇଥିଲି।
ମାନେ କଣ ପଠେଇଦେଲେ ମୋର ଆଉ ଟେ ନାଁ ହୁଁ କଣ?
ହେଲା ଆସାଇଁମେଣ୍ଟ
ଆଉ ଦିଆଇଥିଲା?
ହଁ।
ନାଁ ଚେଞ୍ଜ କରି ଦେଇଦେଲୁ।
ହଁ।
ତମାନେ ତମ ପିଲା ସବୁ ସେୟା କରୁଛନ୍ତି, ସମୁଦାଇ ତିରିସ୍ ଟଙ୍କା ଲେଖା ଖରୁଛନ୍ତି।
ନାଇଁ ସେଏ ତାଙ୍କର ସାଢେ କୋଡିଏ ବାହାରେ କରିୁଛନ୍ତି ଅଲଗା ତାଙ୍କର ସାଇଭର୍ ଅଛି।
ମାନେ ସେଇ ଭଳିଆ ତ କରୁଛନ୍ତି ନା ଅଲଗା ଟାଇପ ମୁଁ କହୁଛି ତାର ଗୋଟେ ପିଡିଏଫ୍ ମୋଫି ଛାଡିଦେ ହେଲା। ତୁ ଯୋଉ ଯଉ ବା ହାର ପିଡିଏଫ୍ ଛାଡ଼ିଦ୍ ଦେ ମୁଁ ଖାଲି ସେଥିରୁ କିଛିଟା ଏଡିଟିଂ କରିକି ପକେଇ ଦେବି। ଆଉଥରେ ଫପୁ ଯାକ ମାନେ ତୋର ଯୋଉ ଆଜି ଯୋଉଟା ବାହାର କଲୁ।
ଫନ୍ ପେଷ୍ଟ୍ ଟା ଆମେଆଗ୍
ହଁ ହଁ ସେଇ ଫ୍ରଣ୍ଟ ପେ ଟା ମାନେ ତାକୁ ମାନେ। ଫଟୋ ଉଠେଇକି ହେଲା ମୋ କତିିକି ଛାଡିଦେ ମୁଁ ତା କମ୍ପ୍ୟୁଟରରେ ପକେଇଙ୍ଗି ମୋର। ଖାଲି ସବଜେକ୍ଟ ଆଉ ନାଁ ଟା ଖାଲି ଚେଞ୍ଜ କରୁ ତ ଆଉ ଆଉ କଣ ରୋଲ୍ ନମ୍ବର୍ କରିକା ଆଉ ଆଁ?
ଆମ ଶିକ୍ଷୟତ୍ରୀ।
ହଁ ଆଉ କଣ ଆମ ଟିଚର୍ ଙ୍କ ବିଷୟରେ କହୁଥିଲୁ ତୋତେ କଣ କହିଲେ?
ମତେ କିଛି ନାହିଁ ଆମ ସାଙ୍ଗ ଦିଟା ଯୋଉ ଯାଇଥିଲେ? ତାଙ୍କୁ ସେଆ କହିଲେ ତମର କ୍ଲାସ୍ କେବେଠୁ ହେଲାଣି ଯେବେଠୁ ଏକ୍ସାମ ସଇଲା।
ହଁ
କିନ୍ତୁ ସେ କହିଲା ଆମ ପାଖରେ ସାଇକଲଜି ଏଜୁକେସନ୍ ପିଲା କ୍ଲାସ୍ କରୁଛନ୍ତି ଡେଲି।
କହିଲା?
ବେ ହଁ ମୁଁ କିନ୍ତୁ ଏଜୁ କେଶନ୍ ପିଲାଙ୍କୁ ପଚାରି ସେ ଆମେ ତ କେବେ କ୍ଲାସ୍ କରିନୁ ତାଙ୍କର।
ହୁଁ ନା ରେ ସିଏ ଭାଇ କହନି ଆମକୁ ଯେତିକି ହଇରାନ କଲେ ହିଁ ମାନେ ଏମାନଙ୍କ ସହିତ ମିଶିକି ମାନେ ଅଛନ୍ତି ଗୋଟେ ପିଲଟ ପିଲାଟା ନାଁ ହଉଛି ଗଞ୍ଜଡ। ହେଲା ସେ ଆଦିବାସୀ ପିଲାଟା ତ ତାର ଏମିତିଆ ନା ଟା ଆଉ ଏ ତା ସହିତ। ତାଙ୍କ ସହିତ ମିଶୀକି। ଆସେ ସେପଟେ ଏରିଆରେ ସମସ୍ତଙ୍କ କୁ ମାନେ ନାଁ ସେଇଭଳିଆ ଥାଏ ତାଙ୍କର। ହେଲା ତ ଗଞ୍ଜଡ଼ କଣ କରିଛି? ଆମର ମାଆମ୍ ଙ୍କ ସହିତ ମିଶିକି ପିଲାଙ୍କୁ ମାନେ କହୁଛି ଯୋଉ ପିଲା। ମାନେ ଆପ୍ସସେଣ୍ଟ ରହୁଛନ୍ତି ଯମା କଲେଜ ଆସୁନାହାନ୍ତି ତ ସେମାନଙ୍କୁ ମାନେ ଆସ୍ ଆସାଇନମେଟ ଦିଆ ହବନି ମାର୍କ ଦିଆହବନି ପ୍ରେଜେଣ୍ଟ ଦିଆହ ହେବନି ଏମିତି ସବୁ କହୁଛନ୍ତି। ତାରେ ମୁଁ କାଲି ଯାଇଥିଲି କ୍ଲାସ କରିବାକୁ। କାଲି ମୋ ପଛରେ ବସିଛି କଣ କରୁଛି ନା ମୋ ସାର୍ଟ ରେ କାଳି ବୋଳି ଦେଇଛି। ମ ସାଟ୍ ଯାଇଛି। ଆମା ମୁଁ ଏପନ୍ତମୋ ସାର୍ଟ ସଫା କରନୁ ଭାବୁ କାଲି ସେ ଗୁଡା ପୁଣି ଥରେ ପିନ୍ଧିକି ଯିବି।
ତମେ ଟିକେ ଜୋସିଲ ହେଇଯାଅ ତାଙ୍କ ଆଗରେ।
ମୁଁ ଆଉ କଣ କରିବି?
ତ ଆମ ଯୋଉ କୁନୁ ଭାଇ କୁନୁ ଭାଇ ଭଳିଆ ଟିକେ ହୁଅ।
ହଁ ମୁଁ ତ ସାର୍ଟ ରଖାରଖି କିଛି ନାହିଁ, କଣ କରିବି କେଜାଣି? ସିଏ ପିନ୍ଧିଛି ମୁଁ ଭାବୁଛି କାଲି ଯିବିନି ଯେହେତୁ ତମକୁ କଥା ଦିଆ ହେଇଛି।
କଥା ଦିଆହଲେ କଥା ଆମେ ଭାଙ୍ଗ ଆରେ ଆମେ ତାହେଲେ କାଲି କଣ କରିବା କୁନୁ ଭାଇ କ କହୁଛନ୍ତି ଆମ ସହିତ ଯିବେ।
ମୁଁ ତ ସେଇଆ ଭାବୁଛି ହେଲା। ମାନେ ବସରେ ଯଦି ହେଲା ତାହେଲେ କଣ କହିଛି?
ସେଇ କଥା
ହଁ ମାନେ ତାକୁ ଏଇ ଏଇ ସିଧାତ କହିଥିବ ଆଉ କିଏ କହିଥିବ।
ସିଧାତ କେମତି ଯାଇନା ଆମେ ତୁ ଦବୁ ବୋଲି।
ମାନେ ମୁଁ ମତେ କାହିଁ ଲାଗୁଛି ଜନ୍ମଜୟ ଭିତରେ ଖେଳ କରୁଛି ସତ ତ କଥା ମତେ ଲାଗୁଛି ଏଟା ସିଏ ଏ ଲାଗୁଛି ଶୁଣୁ ମତେ ଲାଗୁଛି ଜନ୍ମଜୟ ଯାଇ କହୁଛି ଲୁଚି ନୁଚି କାରଣ ତୁ ହଠାତ କିନା ମାନେ ଏମିତି କେମତି ମାନେ ଆଇଦର କୁନୁ ହେଲା ତାପରେ ଆମର ସିଦ୍ଧାର୍ଥ ହେଲା। ମାନଙ୍କୁ କିଏ ଗୋଟେ ଜଣାଉଛି ନା। ବିନା ଜଣେଇଆରେ ପୁଣି ହେଲା। ଏ ଲାଗୁଛି ଜନ୍ମଜୟ ଭିତିରିଆ କାମା ଗୁରା ସବୁ କରୁଛି।
ତାକୁ ଟିକେ ପଚାରିବା କୁ ପଡିବ କାଲି ଆଉ।
ନାଇଁ ପଚାରିଲେ କଣ ସେ କହନ୍ତୁ ନା କଣ ମୁଁ ଏହାସବୁ କରୁଛି ସେୟ ସବୁ କରୁଛି ପଚାରେ କଣ କହିବ ସି ମାନିବନି। କିନ୍ତୁ ଭାଇ କାଲିର ପ୍ଲାନ୍ ମୋତେ କାଇଁ ଲାଗୁଛି କ୍ୟାନସଲ ହବ ଏକରେ ମୋର ଯିବା ନ ଯିବା ଠିକ ନାହିଁ ମୋର ସାର୍ଟ ପ୍ୟାଣ୍ଟ ମୁଁସ ସଫୀ ବି କରୁନି ଯଦି ଯିବି ସିଏକୁ ପିନ୍ଧିକୀ ଯିବି। ପାଖରେ କେତେବେଳେ? ତୋର ମୋର ଯଦି କଥା ପଡିଲା ତାହେଲେ ହଁ ଚାରିଟା ବେଳ ହଉ କିମ୍ବା ସନ୍ଧ୍ୟା ବେଳ ହେଉ ଆମେ ଯାଇ ଖାଇ ଦେଇ ଆସିବା। ଆ ରେଡି ଅଛନ୍ତି ତାହେଲେ ତିନି ଜଣ ସେଇ ସ୍କୁଟିରେ ଯିବାକୁ ପଡିବ କୁନୁ କୁ ମନା କରିବାକୁ ପଡିବ। ମୁଁର ତା କହିଛି ଭାବିକି କହିବି ବୋଲି ମୁଁ ତାକୁ ହଁ କି ନାଇଁ କିଛି କହିନି ସାଢେ ନଅଟା ବେଳେ ଆଉ ତାମାନେ ଏଠି ନଅଟା ରୁ ବାହାରିକି ଯିବାକୁ ପଡିବ।
ମୁଁ ବି ସେୟା କହୁଛି ମୁଁ ତାକୁ ସକାଳୁ ମେସେଜ କରି କରିଦେବି।
ନା ଆମେ ତାକୁ ମନା କରିଦେ ସେ ବସରେ ପଳାଉ। ମୁଁ ବସ ରେ ଯାଇପାରିବିନି ଭାଇ ଏମିତିଆ ପରିସ୍ଥିତି ବସ ରେ କିଏ ଯିବ ବସ ରେ ଆସିବ ଦଳାଗଞ୍ଜା ହେଇକି
କୁନୁ ଭାଇ ଟିକେ କଣ କହିବାକୁ ପଡିବ ସକାଳେ ଆଉ।
ଯିବା ସମସ୍ତେ ଯିବା ନହେଲେ ଯଦି ଯିବାନି।
ମୋର ଭାଇ ଆସାଇନମେଣ୍ଟ ଦେବାକୁ ଅଛି।
ତୁ ଆଜି ଦେଲୁ ପୁଣି ଆଉ କଣ ଦବୁ?
ଆଉ ଗୋଟେ ଅଛି।
ମାନେ କହୁଥିଲି ଗୋଟା ଗୋଟେ ବାହାର କେଇଟା ଆସାଇନମେଣ୍ଟ ତମକୁ ଦେଇଛନ୍ତି କି? ଦିଟା କୋର ପାଇଁ ଦିଟା। ଆଉ ଟିକେ ଲେଖିଲୁ ବସିକି ଇେଖି ସାରିଲୁ।
ସେଟା ଖାଲି ପ୍ରିଣ୍ଟ ବାହାରିବ ଆ ମ୍ୟାମ ମନା କରିଥିଲେ ହ୍ୟାଣ୍ଡ ରାଇଟିଙ୍ଗ
ମାନେ ତାକୁ କିଛି ଲେଖିବନି। ନା ନା ହଁ ଆଁ ଆମ ଆସାଇନମେଣ୍ଟ ଆମ ଆସାଇନମେଣ୍ଟ ମାନେ ଭାରି ଅକଳିଆ କରିକି ଦେଇଛନ୍ତି।
କଣ
ମାନେ ଆମ ଆସାଇନମେଣ୍ଟ ରେ ମାନେ ଯେମିତି କ୍ୱେଷ୍ଟିନ ଯେନ୍ତୀ ହଏନି ଦି ମାର୍କିଆ ପାଞ୍ଚ ମାର୍କିଆ ଆଠ ମାର୍କିଆ ସେଇ ଭଳିଆ ଦେଇଛନ୍ତି। ତାକୁ ଦେଖି ଦେଖି ନେଖିବ ହଁ ବା ତିରିଶ ଟା ପେଜ ଲେଖିବ।
ତମର କଣ ତମ ଅନର୍ସ ସବଜେଟରେ।
ହଁ।
ଆଉ ତମ ମ୍ୟାମ ତ ଆମ ମ୍ୟାମ ହେଇଗଲେ ଏବେ ଆମକୁ
ଆମକୁ କେମି ହଁ ଯେ ଗୋଟେ ଲିମିଟ ଥାଏ ନା କଣ ତିରିଶ ଟା ପେଜ ଏଇନା କିଏ ଲେଖିବ କହିଲୁ ବସିକି। ସେମିତିରେ ମାନେ ମୁଁ ବହୁତ ଦିନି ପଯ୍ୟନ୍ତ ହେଲାନି ମାନେ କଲମ ଟିକେ ହାତରେ ଧରିନି ନା ତିରିଶ ଟା ପେଜେ ବସି କେ କେତେଳେ ମୁଁ ଲେଖିବି କହିଲୁ ତୁ।
ପ୍ରିଣ୍ଟ୍।
ପ୍ରିଣ୍ଟ ଇ ଇ ସେ ନଉ ପଛେ ଅଧିକ ପଇସା ପ୍ରିଣ୍ଟ କାଢିଦେବି ଆଉ। ଓ ହଉ ମୁଁ ରହିଲି ଆଉ, ଟିକେ ରୁହ କାଇଁ।
ହଁ ରଖୁଛି କଣ ଶୋଇବ?
ନାଇଁ ଶୋଇୟା ନାଇଁ ମୁଁ ଆଉଥରେ ହବ ଯଦି ଆଉଥରେ ନଗଉଚି।
ଆଉ।